ଓ, ଆଜ୍ଞା ସାର ନମସ୍କାର।
କଣ କରୁଛନ୍ତି। ଆଜ୍ଞା ସାର ନମସ୍କାର।
ଏବେ ଟିକେ ଉଠିଲି ଟିକେ ଲେଟରେ ତା ଉଠିଲି ତ କଥା ହେଲି ଆଉ ଗାଡିଆଗରେ।
ଓହୋ।
ଆପଣ କେତେବେଳୁ ଉଠିଲେଣି?
କରିକି ବସିଚି ଆଉ।
କଣ ଲୋ? ଯାହା ହଉ ଆଉ ଶୋଉଚନ୍ତି କେତେବେଳେ କି ରାତିରେ।
ସେମିତି ଠିକ ନାହିଁ ସାଢେ ଏଗାରଟା ବାରଟା ଏମିତି ଆଉ
ମୁଁ ତ ସେଇ ସାଡେଏଗାର ବାରଟା ଶୋଉଥିବି ତଥାପି ପୁଣି ନିଡ ଭାଙ୍ଗୁନି ମୁଁ ଜାଣିପାରୁନି।
ଆଉ ପୁଅ ପିଲା ତ ଟି
ବୋଧେ ମତେ ନିଦ ବୋଧେ ଥଣ୍ଡା ହେଇଯାଇଚି କଣ ନିଦ ଭାଙ୍ଗିନି ଆଉ।
ବର୍ଷା ପଡ଼ୁଚି?
ନାଇଁ ଆଜି ବର୍ଷା ହେଇନି ଆ କି ଆଜି ପାଗ ଟା ଭଲ ଅଛି। ଆଉ କଣ ଖିଆପିଆ ସଇଲାଣି।
ନାଇଁ ଏନା ମ
ହୁଁ ସକାଳୁ ଭୋଜନ କିଛି ହେଇନି?
ନାଇଁ ନାଇଁ।
ଯ ହାଲୋ। ହଁ ହଁ, ଆଉ ଆଉ ତମ ସେଡେ ବର୍ଷା କମିଯାଇଚି?
ହଁ ଆଜି ଆଉ ବର୍ଷା ହେଇନି ବଟ ସକାଳୁ ଟିକେ ଟିକେ ଝିପି ଝିପ ପକାଉଥିଲା ତ ଛାଡିଗଲଣି।
ଉ ହୁଁ ଭଲ। ଆଉ କଣ ଆଜି ରୋଷେଇ କରିବା ଭାବିଚନ୍ତି?
ରୋଷେଇ ଟା କିଛି ଭାବିିନୁ ଆମର ମାମା ଅଛନ୍ତି ମାମାଙ୍କୁ ଭାବ କରିବେ ଆଉ।
ହୁଁ। କାଲି ଗୋଟେ କା ନମ୍ବର ଦେଇଥିଲେ ସେ କିଏ ଆପଣ ଭାଇ?
ନାଇଁ କଥା ହେଲେ ଟି।
ମୁଁ ମେସେଜ କଲି ସେ କହିଲେ କି ସାଢେ ନରୁ କଥା ହେବେ।
ଆଜ୍ଞା।
ଆପଣ ଭାଇ ସେ କଥା କେମିତି ସାଢେ ନଅଟା ବେଳ ସିଏ କହିଲେ ତ ସାଡେନରେ ମୋର ବି କାମ ପଡିଗଲା। ମୁଁ ସୋଇପଇଲି ହୁଁ। ନା ସେ କହିଲେ ସାଢେ ନଅଟା ବେଳକୁ ମତେ ପଠେଇଲେ ନଅଟା ଏକଚାଳିଶ ବେଳକୁ ହାଏ।
ଆଜ୍ଞା।
ମୁଁ କହିଲି ମୁଁ
ମୁଁଥିଲି ମୋ ଇଚ୍ଛା ନଥିଲା କଥା ହବାପାଇଁ କାଲି ବହେ ଗପିକି ମୋ ମୁଣ୍ଡ ଫୁଣ୍ଡ କଣ ହେଇଯାଇଥିଲା।
ଉ।
ବୁଝିପାରୁଚ?
ଆଜ୍ଞା।
ଉଁ
ଆଉ ଆପଣ ପରିବାରରେ ସବୁ କିଏ କିଏ ଅଛନ୍ତି?
ଆମ ପରିବାରେ ଅଛନ୍ତି ମା ଭାଇ ମୁଁ।
ଆଛା।
ଆଉ ପରିବାର ସବୁ ଠିକ ଠାକ୍ ଅଛି ନା ଦେହ ପା?
ହଁ ଆଜ୍ଞା ଭଲ ଅଛି।
ଓ ହ ଆ ଯା ହଉ।
ଆଉ ଆପଣଙ୍କ ଆଡେ କଣ ସବୁ ଚାଷ ହେରିକା କରାଯାଏ? ହ୍ୟାଲୋ। ହ୍ୟାଲୋ।
ହ
ଆଜ୍ଞା।
ହ୍ୟାଲୋ ହ୍ୟାଲୋ
ଆଜ୍ଞା ଆଜ୍ଞା
ଅ ନେଟୱାର୍କ ପଳେଇଲା ହଠାତ ନେଟୱାର୍କ କଣ ପ
ହଁ ନି ହଁ ନେଟୱାର୍କ ଟିକେ କଟୁଚି।
ଧାନ ଚାଷ ଏବେ ଚାଲିଚି।
ଆଜ୍ଞା।
ଆକ୍ଟୋବର ବେଳକୁ ଧାନ କଟା ଷ୍ଟାର୍ଟ ହେଇଯିବ ଆଉ। ଏବେ ଏୟିନା ତଳିକୁ ଉ ତଳି ଏବେ ପଡିଚି ଆଉ ତାପରେ ତଳି ଉପୁରା ହବ ଆଉ।
ଆଜ୍ଞା।
ତାପର ପୋତା ହବ। ପୋତା ହେଇସାରିଲା ପରେ ପୁଣି ଘାସ ଉଚ୍ଚା ହବ। ବହୁତ କାମ ଆ ଦେହରେ। ଧାନ ଚାସ ରେ ବହୁତ ଆଉ ଆମ ଏଠି ମୁଗ ଚାଷ ହୁଏ।
ଆଚଛା।
ଆଉ କୋଳଥ ଚାଷ ହୁଏ ଆରେ ସୋରିଷ ସୋରିଷ କାଁ ଭା ହୁଏ ଅଳ୍ପ ବହୁତ ଆଉ।
ଓହୋ।
ଯେତିକି ହୁଏ ଆମର ବର୍ଷ ଚଳିଯାଏ ସୋରିଷ।
ହଁ ତ ହେଇଯିବ।
ହୁଁ। ଆମେ ବିକ୍ରି ପାଇଁ କରୁନା। ଆମେ କେବଳ ନିଜ ଘର ପାଇଁ କରୁ ଯେତିକି ସୋରିଷ ହୁଏ।
ହଁ।
ହୁଁ। ହଁ ଆପଣ ସିଆଡେ କଣ ଆରମ୍ଭ ହେଲାଣି ଧାନ ଚାଷ?
ହଁ ଧାନ ଚାଷ କୁ ତ ସେଇ ତଳେ ପଡିଲେ ହିଁ ଆଉ ଛୋଟ ଛୋଟ ଗଛ ହେଇଚି ତ।
ଓଃହୋ ବୁଝିଲି ବୁଝିଲି। ଆଜ୍ଞା। ଯାହା ହଉ ପାନ ଆପଣ ଖାଆନ୍ତି?
ନାଇଁ ମୁଁ ଖାଏନି। ଆମ ଘରେ ଖାଆନ୍ତି।
ଆଉ ଘରେ ପାନ ଖାଆନ୍ତି ନାଇଁ କି? ଯା ହଉ ପାନ ଅଛି ତମର ଖାଇବ ଆଉ। ପାନ ଖାଇଲେ ବି ଭଲ ଯେ ଯାହାର ଅଧି ମୁଁ ଶୁଣିଚି କୁଆଡ଼େ ଅଧିକା ବ୍ଲଡ ପ୍ରେସର ଯାହାର ଥିବ ପାନ ଖାଇଲେ କମିଯିବ ଟିକେ।
ପାନ ବେଶୀ ଏଜେଡ ଲୋକ ଖାଆନ୍ତି ନା ଆଉ, ଆମେ କୋଉଠୁ ଖାଇବୁ?
ହଁ ସେଇଟା ବି ସତ କଥା।
ଆମେ ବର୍ଷକୁ ଥରଟେ ଖାଇବାକୁ କହିବାକୁ ଗଲେ ରଜକୁ ହିଁ ଥରେ ଖାଇଥାଉ ରଜ ପାନ।
ହୁଁ। ହୁଁ କିଛି ଦରକାର ନାହିଁ ସମେସ୍ତଙ୍କୁ ଭଲ ଲାଗେନା ଖାଇବାକୁ।
ଆଜ୍ଞା।
ହୁଁ। ଆଉ? ଆଉ ଆପଣ କଣ ଆପଣ ସେଠି ପାଖରେ କୋଉଠି ନଦୀ ଅଛି?
ନଦୀ ଟିକେ ଦୂର ହବ ଆଉ।
କୋଉ ନଦୀ ନା କଣ?
ଅଛି ଟିକେ ଦୂର ହବ ଯେମିତି ଛଅ ସାତ ସାତ କିଲୋମିଟର ଭଳିଆ ଆଉ।
ଏଇଟା ଟିକେ ଦୂର କହୁଚ। ଏ ବହୁତ ଦୂର ହେଇଗଲାଣି।
ନାଇଁ ନାଇଁ ନାଇଁ। ହଁ ସାତ ଆଠ କିଲୋମିଟର ହେଲେ ଟିକେ ଦୂର ହବନି।
ଟିକେ ଆମର ତ ଇଏ ଆମର ଲାଗି ବହୁତ ଦୂର କାରଣ ଆମର ତ ଘର ପାଖେରେ ନଈ ନା ଏ ଏତେ କିଲୋମିଟର ଶୁଣିଲା ବେଳକୁ ଆମ ଲାଗୁଛି ବହୁତ ଦୂର।
ହଁ ଏ ପାଖରେ ଆଉ ଗୋଟେ ଛୋଟିଆ ନଦୀ ଟା ଅଛି ଆଉ।
ହୁଁ ହୁଁ। ଭଲ ଭଲ।
ଆଜ୍ଞା?
ଆଉ ନଈବଢି ଆପ ଆପଣ ସିଆଡେ ନଈବଢି ହୁଏ?
ନଈ ବଢି ଏପଟେ ତ ଆଗୁରୁ ହୁଏନି ଏସ୍ ସରି ଆଗରୁ ହଉଥିଲା ତ ଏବେ ଆଉ ହଉନି ଏପଟେ ଆମ ଗାଁ ଆଡେ ହଉଛି।
ହୁଁ ହୁଁ।
ଆମ ଗାଁ ଆଡେ ହେଲେ ଆମ ଗାଁ ମଝିରେ ଅଣ୍ଟାଏ ପାଣି।
ନଈବଢିରେ କେତେ ନଷ୍ଟ ହୁଏ ନା ନାଇଁ ପରିବା?
ଆପଣ ତ ଶୁଣିଥିବେ ବେଶୀ ଆମର ପୁରୀ ଜିଲ୍ଲାରେ ହିଁ ବେଶୀ ମାନେ ଯୋଉ ବନ୍ୟା ହୋଇଥାଏ।
ଶୁଣି ନାହାଁନ୍ତି? କଣ କହିଲା?
ଗୋପାଳପୁରୁ। କହ ଅଛି ତାରିକେ ସେ ଅଧିକା ଆସେ। କାଲି କୋଉଠି ବୁହି ହେଲା ତା କଉଠି ଘର ଭାଙ୍ଗିଲା। ସେ ତ କୁଡା ବି କରିନଥିବେ? ହଁ ସେ ଚାଳିଘର କରିଥିବେ ସେ ଘରେ ଭାଙ୍ଗିଯାଏ ସେ କୋଠାଘର ଚେ କରନ୍ତିନି ବି ଜାଣି ଶୁଣି ପଇସା ଅଛି କିନ୍ତୁ କର ଲୋକ ଲୋକଙ୍କ ପାଖରେ ପଇସା ଅଛି କିନ୍ତୁ କରନ୍ତିନି ଜାଣି ଶୁଣି।
ହଁ ସେପଟେ ବି କଲେ ବି ସେ ଛାତ ଘର ହଉନା କାହିଁକ ସିଏ ବି ବୁଡିବ ଆଜ୍ଞା।
ହୁଁ ସେଇ ନାଗିତ କରନ୍ତିନି ମୋ ସାଙ୍ଗ ପିଲା ଏମିତି ଅଛନ୍ତି କଛି ଜଣ ପାରାଦ୍ୱୀପର ଆଡେ। ସେମାନଙ୍କ ପାଖରେ ପଇସା ଅଛି କିନ୍ତୁ ସେମାନେ କ କରନ୍ତିନି ସେ ଜାଣିଛନ୍ତି ଘର ଏଠି ରହିବନି ଟି ସ୍ଥାୟୀ ହେଇକି ନା ନା ସେନାଗି ସେଠି କରନ୍ତିନି ଘର। ହୁଁ। ୟା ବିଷୟରେ ଆପଣ କିଛି ଜାଣିନଥିବେ?
କଉ ବିସୟରେ?
ଯେମତି ସିଆଡେ ଘର କରନ୍ତିୁନି ବୋଲି।
ନାଇଁ ଘର କରନ୍ତିନି ତ ଜାଣିନଥିଲି ବଡ ଯୋଉ ବନ୍ୟା ହେଲେ ବହୁତ ସମସ୍ୟା ହୋଇଥାଏ ସେପଟେ। ତ ବହୁତ ହଇରାଣ ହୋଇଥାନ୍ତି।
ଆପଣ ମୁଁ କେବେ ବା ଆପ ଆପଣ ଆପଣ ଗାଁକୁ କେବେ ବନ୍ୟା ଆସିନି?
ଆମ ଗାଁରେ?
ହୁଁ।
ଆମ ଗାଁ ରେ ତ ବହୁତ ଥର ହେଇଛି ବହୁତ ଥର ମାନେ ଯେତେ ଥର ବନ୍ୟାର ମାନେ କ ଖବର ଶୁଣାଯାଏ ତ ଯେମିତି ହେଲେ ଆମ ଗାଁ ବୁଡିବାଟା ଥୟ।
ଆ
ଆମ ଗାଁ ରେ ମାନେ ଗାଁ ମଝିରେ ବି ଅଣ୍ଟାଏ ପାଣି ହେଇଯାଏ।
ଆ ଆପଣ ଛୋଟ ଯେତେବେଳେ ହେଇଥିଲା ଯାଇଥିଲା
ଆଜ୍ଞା ବହୁତ ଥର ହେଇଛି।
ଆଉ ଆପଣଙ୍କୁ ସେତେବେଳେ ମଜା ଲାଗୁଥିବ,
ହଁ ମଜା ତ ଲାଗେନ୍ ତଥାପି ବହୁତ ଲୋ କ ଅଛନ୍ତି ତ ହଇରାଣ ହୁଅନ୍ତି ବହୁତୁ।
ସେତେବେଳେ ଆମ ଛୋଟ ଛୁଆ ଆମ ମାଇଣ୍ଡ କଣ? ଆମେ ତ ଖୁସି ହୁଏ ମଜା ଲାଗୁଥିବ ପାଣି ପଳେଇ ଆଇଲା।
ଆ
ହଁ।
ତ ଯୋଉ ଆମର ପାଣି ଥିଲା ତ ସେଥିରେ ବହୁତ କିଛି କିଛି ନଷ୍ଟ ହୋଇଥିଲା, ଆଉ ଲାଇନ୍ ବି କେମିତି କ କଟି ଯାଇଥିଲା ମାସେ ଯାଏ ଜାଇଲୁ, ଲୋକ ବହୁତ ହଇରାଣ ହେଇଥିଲେ ଆମ ଗାଁରେ ପୁରା ପାଣି ଘେର ଟା ଥିଲା। ମାନେ ଲୋକ ବି ଯିବା ଆସିବା କରିପାରନ୍ତିନି ଚାଲିକି ହିଁ ଯାଆନ୍ତି ଆଉ ଡଙ୍ଗା ପଡି ଖାଇ ଡଙ୍ଗାରେ ରେ ଆସିକି ଖାଦ୍ୟ ହେରିକା ଯୋଗାନ୍ତି ସବୁ ଲୋକମାନେ ଏମିତି ସବୁ
ହୁଁ। ଆ ଆପଣଙ୍କୁ ପଶୁପକ୍ଷୀ ପାଳନ
ଆନେ ଏ ହଁ କରାଯାଏ। ତ ସେମିତି ଯୋଉ ଆମର ଅ ଅ ରଖୁ ଘ ଘରୋଇ ଆମର ଯୋଉ ଶୁଆ ହରିକା ଆଉ କୁକୁର, ବିଲେଇ ଏ ସବୁ ର
ଆପଣ କିଛି ରଖନ୍ତିନି
ହଁ ଆମର ରଖିଛୁ କୁକୁର ଅଛି ଆଉ ଯୋଉ ଗାଈ ଅଛନ୍ତି।
ଆଉ ଉ ଆଉ ବିଲେଇ ରଖିଥିଲି ମୁଁ ବଟ ଅ ସିଏ ମାନେ ପାଣି ଥିଲା ଗୋଟେ ଜାଗାରେ ସିଏ ପଡି ଯାଇଛି ରାତିରେ ଚାଲିକି ଯାଉଥିଲା ପଡିଗଲା ତ ମରିଗଲା ମୋତେ ବହୁତ ଦୁଖ ଲାଗିଲା ଆଉ ସେବେଠୁ ରଖୁନି।
ତ ଗାଈ ସେବା ତ
ଆଉ ଗୋଟେ ପଶୁକୁ ପାଳିକି ରଖିଥିବ ଯଦି ମରିଯିବେ ଦୁଃଖ ଲାଗିବନି।
ଆଜ୍ଞା ଆଜ୍ଞା ବୁଝୁଛୁ ବୁଝୁଛୁ। ଆପଣ କୌଣସି ଗାଈ କରନ୍ତି ଆପଣଙ୍କରେ
ଆଜ୍ଞା
ଆପଣ ଗାଈ ସେବା କରନ୍ତି ଘରେ?
ହଁ ମୁଁ ତ କରିଛି ବହୁତ୍।
ଆଜ୍ଞା ଭଲ ଲାଗେ ମତେ।
ଓ ହୋ। ଆପଣଙ୍କୁ ଗୁଆଳ ଯୋଉ ଆପଣ ଯୋଜନା ଥିଲା ଆପଣଙ୍କୁ ମିଳିଲା?
କଣ?
ହ୍ୟାଲୋ ମୁଁ କହିଲି ଗୋଟେ ଗୁହାଳ ଯୋଜନା ଆସିନଥିଲା କଣ ସବୁଉ